ହ
ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ଟିକେ ନେଟୱର୍କ ଇସୁ ହଉଚି ଟିକେ ସାଇଡ ଜାଗାକୁ ଯାଆ। ହଁ ଏବେ ଠିକ ହେଲା।
ଏବେ ଠିକ ହେଲା?
କଣ କରୁଚୁ? ହଁ ଏବେ ଠିକ୍
ନା ବସିଛି ଏଠି ଭାଇ କଲ କରିଥିଲେ କହୁ ଥିଲେ ସେ ବ୍ୟାଗଟେ ପଠେଇଦେବା ପାଇଁ କାମ ସରିଲାକି ତୋର ଯିବା ନହେଲେ ମାର୍କେଟ ଆଡେ ଟିକେ।
ନାଇଁ ଚାଲିଛି ସେମତି ଏକା ଟିକେ ଆଉ।
କେତେବେଳେ ଫ୍ରି ହବୁ? ନାଇଁରେ ମେଘ ହେଇକି ଅଛି।
ହୁଁ ଆମର ଆଡ଼େ ବି ତ ମେଘ ହେଇକି ଅଛି। ସକାଳୁ ସକାଳୁ କଣ କଣ କଲୁଣି?
ନା ସକାଳୁ କଣ ଯାଇଥିଲି ସକାଳୁ ଉଠିଲି ଫ୍ରେଶ୍ ହେଲି ଫ୍ରେଶ ହେଇସାରିଲା ପରେ ମର୍ଣ୍ଣିଂ ୱାରକ୍ ଗଲି ଆସିଲି ସେପଟୁ ଆଠଟା ଆଠ ଟା ହେଇଗଲା ଆଠଟା ହେଇଗଲା ତାପରେ ଆସିଲି ଆସିକି ବ୍ରସ୍ କରିକି ବସିଛି ଆଉ।
କଣ ଖାଇଚୁ କଣ ନା ଖାଇନୁ କିଛି ହେଲେ?
ଖାଇନି କିଛି ହେଲେ ବ୍ରସ୍ କରିକି ବସିଛି।
ହୁଁ ହୁ।
ମାର୍କେଟ ଯାଇଥାନ୍ତତା ସେପଟେ ଭାଇ କଲ କରିଥିଲେ, ଯିବାକୁ ଲାଗିଥିଲେ ତ ତାଙ୍କେ ଭୁବନେଶ୍ୱଵର ଯିବେ
ଆଛ ଏକ୍ଜାମ ଅଛି ତାଙ୍କର ଶନିବାର ଯିବେ କୋହୁଥିଲେ ମତେ କାଲି ପହର ଦିନ କଲ କରିଥିଲେ କହିଲେ ଆଉ ଯାଇକି ବ୍ୟାଗ ଗୋଟେ ପଠେଇଦ କହୁଥିଲେ, ମୁଁ କହିଲି ହଁ କହିଥିଲି ତାପରେ ଆଉ ଯାଇପାରିଲିନି, ବର୍ଷା ହେଲା ଯେମିତି ହଁ ଗାଁକୁ ପଠେଇବି ଏବେ କିଣି ଦେଇଥିଲେ ଦିଟା ସାଢେ ଦିଟ ର ବସ୍ ଆସିୁଛି ଯୋଉଟା ଝରଣା ବସ
ହଁ ହ।
ସେ ଯୋଉ ଝୋରଣା ବୋହୁଛି ସେଇଠାରେ ପଠେଇ ଦେଇଥାନ୍ତି।
ଏବେ ଦୁକାନ ଖୁଲି ନତି ବଜରେ
ହୁଁ।
ନଅଟା ଦଶଟା ନଳିକ ନା ଏଇ ଖେଲ ନଥିବ ସେଇ ଦଶଟା ଆଡେ ଗଲେ ଠିକ ହବ।
ଆଚ୍ଛା।
ହୁଁ ଏବେ ମିନିମମ୍ ତ ନଅଟା ହଉଛି ନା ନଅଟା ଟା ବ ଖୁନଥାଉ ଯେ ଏତେ ଦୋକାନ।
ହଁ।
ହୁଁ ହୁଁ ସେପଟେ ହଁ ଟିକେ କାମ ବି ଅଛି ଖାଇ ଯାଇଥାନ୍ତେ କଣ ହେଲେ
ଆଉ ଟିକେ ହଉ ଯିବା ତାହାଲେ ଆଉ।
ଯେ ମୋର ଏକାଉଣ୍ଟରେ ଦେଖେ ହଁ ଶୁଣୁନୁ ଭାଇ ଶୋଇ ଉଠେଇଥିଲେ ସେଇଠୁ ମୁଁ ପାକୁ ପଠେଇଥିଲି ଚାର୍ଜ ଆହୁରି କାଲି ସନ୍ଧ୍ୟାରେ ପଠେଇି ଆଶିଷ କୁ କୋଡିଏ ଟଙ୍କା ବାକି ମୋରଉଣ୍ଟରେ ଯାହାହେଲେ ବି କେତେ ଚାଳିଶ ଟଙ୍କା କେତେ ରହିବା କଥା ଏବେ ଶିବା ମତେ କଲ କଲା ପଇସା ଟିକେ ପଠା ତିରିଶ ପଇଁତିରିଶ ଟଙ୍କା କେତେବେ ମୁ ପଠେଇଲା ବେ ଇନଲା କହୁଛି
ତୋର ଇଏ ଆଉ କୋଉ ଏକଉଣ୍ଟ ଅଛି
ଆଉ ନାଇଁ ଗୋଟେ ଏକାଉଣ୍ଟ ମୋର ଏସ ବି ଆଇ
ସେମିତି ସେ ମଝିରେ ସେ ମାନସ ପାଇଁ ମୁଁ ଇଏ ଆକାଉଣ୍ଟ ଖୋଲି ଦେଇଥିଲି ସିଲାଇ ସେଠିକୁ ମୋର ପଇସା ପଳାଉଥିଲା ଯାହା ପଠେଇଲା ବେଳେ ସବୁ ସେଠ
ଶିବାକୁ ଯ ମୁଁ ଚାଳିଶ ଟଙ୍କା ପଠେଇଥିଲି, ସେଟା ତାଇ ରହିଯାଇଛି
ସେଇଟା ତାର ବି ମୋର ମୋର ବି ତ ସେମାଇ ର ଯାଉଛି ପ ସେଇଟାଁ ତାପରେ
ସେ ସ୍ଲାଇସ୍ ଆପ୍ଟା ଡିଲ୍ କଲେ ଆଉନାହିଁ କି?
ନାଇଁ ସେଇଟା ଡିଲେଟ୍ କଲେ ବି ହଉନି, ମୁଁ ତ ସେଦିନ ଡିଲେଟ୍ କରିଦେଇଥିଲି ଆଉ ଭାଇବନି ବୋଲି ଭାବିକି ସେଇଟା ଦେଖ ପରେ ଯେତେବେଳେ ଘର ଲୋକ ପଠେଇଲେ ପଇସା ତାପରେ ସେ ଚନ୍ଦ୍ର ଶିବାସୁ ପଠେଇଲେମ ପଇସା ସେତେବେଳେ ଦେଖୁଛି ତିନି ହଜାର ଟଙ୍କା କୁଆଡେ ଗଲା ବୋଲି ଭାବଲା ବେଳେ ସେଇଟା ଯାଇକି ସ୍ଲାଇସରେ ପଡ଼ିଥିଲା। ତାପରେ ଆଉଥରେ ଡାଉନଲୋଡ୍ କଲି ହେଠୁ ଆଉଥରେ ମେନ୍ ଏକାଉଣ୍ଟ ଆଣିଲା ପରେ ମେ ବି ହେଲା ଆଉ।
ସେଇଟା ଡିଆକ୍ଟିଭେଟ୍ କଲେ ହେଇଯାଉଚି ହେ-ହେଲା କି ଡିଆକ୍ଟିଭେଟ କରି ହେଲା?
ସେ ହଁ ହଁ ସେଇଟା ଆମର ୟୁ ପି ଆଇ ଟା ସିଟର ଯେଉଁ ଆମର ସ୍ଲାଇସର ୟୁ ପି ଆଇ ଟା କାଟିଦେଲି ତାପରେ ଏବେ ଠିକ୍ ହେଇଯାଉଛି। ନହେଲେ ସେମତି ଗାଉଥିଲା ଆଉ।
ହଁ ପରା ମୋର ଭାରତର ଜାସତିୟ ପଶୁ ବାଘ
ଦେଖିଚୁ?
ହଁରେ ଆମ ଗାଁ ଜଙ୍ଗଲରେ ଉଁ-ଉଁ-ଭରି ହେଇଚନ୍ତି ଆଉ ଦେଖି ଯିବିନି। ମୁଁ ତ ଜଙ୍ଗଲରେ ଆ ଦେଖିଚି ଆଉ।
ନନ୍ଦନକାନନରେ ଏକା ଦେଖିଚି ଆଉ ଭୁବନେଶ୍ୱର ନନ୍ଦନକାନନରେ ଆଉ ନହଲେ ଦେଖିନି ମୁଁ ଏତି ଆଉ ରିୟଲରେ କେବେ।
ମୁଁ ବି ବନ୍-ଦୁଇ ଦୁଇ ହଜାର ତେଇଶି ଅ-ମାର୍ଚ୍ଚ ଚବିଶି ନା ପଚିଶିରେ ଆମେ ଯାଇଥିଲୁ ମୁଁ ଯୋଉ ଯାଇ-ଯାଇ-ଯାଇଥିଲି ଏଗଜାମ୍ ଏମତି ଏଇ ଯୋଉ ଏୟାରଫୋର୍ସ୍ ଏଗଜାମ୍ ଦେଇ ଯାଇଥିଲି। ସେତେବେଳେ ନୂଆ ଓ-ଓଡ଼ିଶା ପଇସା ଆସିଥିଲା।
ହୁଁ ହୁଁ ନୂଆ ଓଡ଼ିଶା ସେ
ଦଶ ହଜାର ଟଙ୍କା ଆସିଥିଲା ସେ ଦଶ ହଜାର ଟଙ୍କାରେ ଆଶୁର ମୋର ଯାଇଥିଲୁ।
ବୁଲା ବୁଲି
ବୁଲିବା ପାଇଁ ଏଗଜାମ୍ ସରିଲା ଏଗଜାମ୍ ସେତେବେଳେ ସରିଲା ତାର ମୋର ସ୍ ସିଏ କହିଲା ନାଇଁ ଆସିଚୁ ଯଦି ଚାଲେ ନନ୍ଦନକାନନ ଆଡେ ଟିକେ ବୁଲାବୁଲି କରିକି ଆସିବା।
ସେଇଠି ତ ବୁଲି ଯାଇଥାନ୍ତ ସେଇଟା ବଢିଆ ଆଛି ଯେ ବୁଲା ପାଇଁ ବାକି ସରିବନି ସେଟ ତ ଯେତେ ବୁଲଲେ ବି ତୋର କମ୍ ଏକା ଟାଇମ୍ ବୋହୁତ ବଡ଼ ନା। ମୁଁ ତ ସରେଇ ପାରଲିନି ଗୋଟେ ଥରକେ ତିନ ଚାରି ଘଣ୍ଟା ଖଣ୍ଡେ ବୁଲଲି ହେଲେ ବି ସରଲା ନାହିଁ।
ସେ ଯୋଉ ସଫାରି, ସଫାରି ସଫାରିରେ ଯାଇଥିଲ କି ସଫାରିରେ ଯାଇଥିଲ?
ନାଇଁ ସେପଟକୁ ସଫାରି ଯାଇନି। ସେଇଟା ପଇସା ନୋଉଚି ନା ଏକ୍ସ୍ ଟ୍ରା ଚାର୍ଜେସ୍ ବୋଧେ ନା କଣ ସଇଟା ନେଲେ
ହଁ ସେମା-ମାନେ ଅଲଗା ପଇସା ସେଇଟା ନେଉଚନ୍ତି ଆମେ ବି ଆମ ପାଖରେ ଆଉ ପଇସା ପତର ନଥିଲା ଏତେ। ଦଶ ହଜାର ଟଙ୍କା କେତେ ହୋଉଚି କହୁନୁ?
ହୁଁ ସରିଯାଉଚି।
ଖାଇବା ପିଇ ଇବାରେ ଏକା ତିନି ଦିନ ଆମେ ଯେତେବେଳେ ତିନ ଦିନ ଗଲୁ ସେଇଠି ତିନି ଦିନ ରହିଲା ବେଳକୁ ସେ ଯୋଉ ଉଁ-ବସଷ୍ଟାଣ୍ଡ ଥିଲା ଭୁବନେଶ୍ଵର ବା ବସଷ୍ଟାଣ୍ଡ। ସେଇଠି ଆମେ ଦିଜଣ ଯାକ ଶୋଇଲୁ ସେଇଠେକା। ବରମୁଣ୍ଡା ବସଷ୍ଚାଣ୍ଡ୍।
ଆମେ ତ ଆମେ ତ ସେଇ ଯୋଉ ଏବେ ଯାଇଥିଲୁ ମଝିରେ ଯେ ସେଇଠି ଆମର ତ ପୁରା ଆ-ହୋଟେଲ୍ ହୋଟେଲ୍ ଫିସ୍ ଏକା ନେଇଗଲେ ତିନି ହଜାର ଟଙ୍କା ତିନି ଦିନକୁ ଆଉ ଦିନଟାର ଖାଇବା ହୋଉଚି ହଜାର ଟଙ୍କା ପଳୋଉଥୁଲା।
ପଇସା ପୁରା ଅଲଗା ଅଲଗା ଦେଶର ହେଲା ଆବୁ ହଁ। ମାନେ ସେଠର ତିନି ହଜାର ଟଙ୍କା ନାହିଁ ତ ତିନି ହଜାର ଟଙ୍କା ମାନେ ସିଏ ଅଧିକ କହୁଥିଲା, ଦିନକୁ ବାରଶହ ବାରଶହ ଟଙ୍କା ଖୋଲି କହୁଥିଲେ ହେଲେ ଟିକେ ଆମେ ଟିକେ କମେଇବା ପାଇଁ କହିଲୁ ଆଉ ଯେହେତୁ ଆମେ ଷ୍ଟୁଡେଣ୍ଟ ଥିଲୁ ନା ଛତ୍ର ପିଲା ସେତେ ସେପାଠୁ ପାଇବୁ ବୋଲି ତାଙ୍କୁ ଟିକିଏ କମ୍ ମାନେ କମେଇବାକୁ କହିଲା ପରେ ସେମାନେ ବହୁତ ରି କୁଏଷ୍ଟ ପରେ ସେମାନେ କମେଇଲେ, ବାରଶହରୁ ହଜାର କଲେ
ହଜାର କଲାରୁ ସେଇଠୁ ଆମେ ତିନି ଦିନ ପାଇଁ ବୁକ୍ କରିଦେଲୁ ଆଉ ସିଆଡ଼େ ତିନି ଦିନ ରହିଲୁ, ତାପରେ ସେଇଠୁ ସେମିତି ନା ଦିନରେ ସକାଳେ ବ୍ରେକ୍ଫାଷ୍ଟ, ଦିନରେ ଲଞ୍ଚ, ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନ ଭୋଜନ ସବୁ ସରିଲା ବେଳେ ପଇସା ପୁରା ସରୁଥିଲା ଖାଲି ଜଲ୍ଦି ଜଲ୍ଦି ଆଉ।
ଖାଇବାରେ ଖାଇବା ରହିବା ଏକା ତ ଅଧିକ ପଇସା ଖର୍ଚ୍ଚ ହେଇଯାଉଛି ସେଇଠି ଆଉ।
ଖାଇବାଟା ଏତେ ନାହିଁ ରହିବାଟା ବେଶୀ ଖର୍ଚ୍ଚ କାହିଁକିନା ଦିନକୁ ହଜାରେ ବାରଶହ ପନ୍ଦରଶହ ସେମିତି ପଇସା ସରୁଚି ନା ତ ସେଇଟା ହେବା କଥା ନହେଲେ କିଛି ନାହିଁ ଯେ ଏତେ ନାଇଁ ଯଦି ବୁଲାବୁଲି ବି ଆରାମସେ କରିହେବ।
ହେଲେ ହୋଟେଲ ସୁବିଧା ନାହିଁ କି, ଯୋଉ ଆଗୁରୁ ଆଗୁରୁ ଆଜତ ଗଲାବେଳୁ ହଷ୍ଟେଲ ରହିଯାଉ
ସେ ଯୋଉ ପିଜି ଥାଏ ନା ସେମାନଙ୍କର ସେଟା ମାନେ ପର୍ ମନ୍ଥ ଗୋଟେ ରହୁଚନ୍ତି ନା ତାହେଲେ ଯଦି ଗୋଟେ ଦିନ ଦି ଦିନ ତଳେ ମିଳୁଚି କି ସେଥିରୁ?
ହ ମତେ ତ କହୁଥିଲା ସିଏ ନାଇଁ ଦିନେ ଦି ଦିନ ପାଇଁ ବୋଧେ ସେଇଠି ପାଇଁ ହେଲେ ରୁମ ମିଳେ ଏମତି ସେମତି କହୁଥିଲା ସେ ଆଉ
ଜାଣିନି
ମୁଁ ବି ଆଉ କୋଉଠି ରହିଯିବି, ସିଏ ଏକା ପ୍ରାୟ ଟାଇମ ଯାଉଥିଲା ନା। ହ
ହଁ ଆମେ ଆମର ସେ ସାଙ୍ଗମାନଙ୍କ ଘରେ ରହିଯାଉ, ନହେଲେ ଅମ ଶିବାର ମାମୁଁ ଘରେ ଯାଇକି ରହିଯାଉ, ବେଳେବେଳେ ଗଲେ ବି ଯାଉ ହୁଁ ନହେଲେ ଆଉ କିଛି ନୁହଁ।
ହଁ ସମ୍ପର୍କୀୟ ଥିଲେ ଆରାମସେ ରହିବ, ଖାଇବା ପିଇବା ବି ପ୍ରୋବ୍ଲେମ୍ ନାହିଁ କିଛି ନାହିଁ ଆଉ। ଯଦି ସମ୍ପର୍କୀୟ ନାହାଁନ୍ତି କହିଲେ ସବୁ ପଇସା ଖାଲି ଉଡ଼ିବା କଥା ଆଉ କଣ ଦେଉଛି ଆଉ।
ହୁଁ।
ହୁଁ।
ମେନ୍ ହେଲା ଖାଇବା, ରହିବା। ଖାଇବା ପିଇବା ଯଦି ଠିକ